ଜୟ ଜଗନ୍ନାଥ ଭାଇ।
ହ୍ୟାଲୋ। ଜୟ ଜଗନ୍ନାଥ ଭାଇ।
ହଉ ଆଜ୍ଞା କଣ କରୁଛନ୍ତି ଆପଣ?
ମୁଁ ଶୋଇ ଚି ଭାଇ।
ହଁ ତୁବୁଝୁନୁ
ହଁ ଭୋ ଜନ ସରିଗଲାଣି ଆମର ହେଇ ଥିଲା ଭାତକୁ ଆ ଆଳୁ ବଡି ତରକାରୀ ଆ ଆପଣଙ୍କର କଣ ହେଇଥିଲା? ଆଜ୍ଞା।
ଡା ଲି ଭଜା କଣ ହୁଏ?
ଓହୋ ଆଉ କଣ ଏକା ଅଛନ୍ତି ନା କଣ?
ହଁ ଆଉ ରୋଷେଇ ନିଜେ କରୁଛନ୍ତି।
ଆଜ୍ଞା ଆଜ୍ଞାଁ ଜିନ।
ଓ ହୋ। ଆଉ କଣ ଗଡୁ ଥିଲେ ନା କଣ?
ଭାଇ। ତ ଖାଇକି ବସିଛିି ଘରେ ବାହାର ଟ ବହୁତ ମାତ୍ରାରେ ବର୍ଷା ହଉଛି ଆପଣ ତ ଜାଣିଥିବେ।
ବର୍ଷା ଆମର ଏପଟେ ବି ଜୋର ବର୍ଷା ହଉଛି ଆଉ। ଥଣ୍ଡା ମଧ୍ୟ ହ ଉଚି। ପାଖରେ ଛତା ନାହିଁ ଆମେ ବଜାରକୁ ଯାଇ ପାରୁନୁ। ଆଉ ଯଦି ବଜାରକୁ ଯାଉଛୁ ପାଣି ଏ। ପାଦ ଉପରକୁ ହେଇଯାଉଛି। ଚାଲିବାରେ ଅସୁବିଧା ହଉଛି ଆଉ ଆପଣଙ୍କପଟେ କେମିତି ହଉଛି।
ଏଠି ବି ବହୁତ ବର୍ଷା ହଉଛି ପୁରା ଦିନ ଲାଗିିକି ଥିଲା ବର୍ଷା ଏବେ ଟିକେ ବର୍ଷ ର ଟିକେ ଆଗତ ହେଇଛି।
ଆଚ୍ଛା ଆଉ ଏଥି ରଥଯାତ୍ରାରେ ପୁରୀ ଯାଉଛନ୍ତି କି ନାଇଁ?
ମ ମୁ ବହୁତ ମନ ହଉଛି ଯିବା ପାଇଁ। ବହୁତ ଇଚ୍ଛକ କିନ୍ତୁ କଣ କରିବା ଯୋଗା ଡୋରି ଲାଗିଲି ଯାଇପାରିବା ନାଇଁ ତ ନାଇଁ।
ଆଚ୍ଛା ଆଛା। ନିଶ୍ଚିତ ଭାବରେ ତାଙ୍କ ଡରି ନ ଲାଗିଲେ ତ ଆମେ କେ ପୁରୀକୁ
ହୁଁ।
କୁ ଗଲେ ମଧ୍ୟ ତାଙ୍କ ଦେଉଳକୁ ଯାଇପାରି ପାରିବାର ସୌଭାଗ୍ୟ ତ ଡରି ଲାଗିଲ
ହୁଁ ହଁ।
ଆଉ ବୁଲାବୁଲି ଆଜି କୁଆଡେ ଯାଇଥିଲେ କି ନାଇଁ? ଯେମିତି କିି ସକାଳ ଚାଲ୍ ସକାଳ ଚାଲିବା। ସନ୍ଧ୍ୟା ସନ୍ଧ୍ୟାରେ ଚାଲିବା।
ଉଁ। ହେଇନି କାଇହିଁ କୁହନ୍ତୁ ଦେଖନ୍ତୁ ଆମେ କର୍ମିକିଆ ଲୋକ ଆପଣ ଜାଣି ଓଡିଆ ପିଲାମାନେ ଓଡିଆ ଲୋକମାନେ କର୍ମ ସକାଳୁ ଉଠି କର୍ମ ବିଲ ବାଡି କାମ କରିବୁ।
ହଁ।
ଅ ତାଠୁ ଆଉ ସକାଳୁ ଧାଇଁବାଟା ଏଗୁଡା ଭାଇନ ଆଉ ବିଲ ଦେଖନ୍ତୁ ଜମି ଆଉ ଆପଣ କୋଉଠି ବି ମିଳିବ ନାହିଁ ଯେମିତି କି କଷ୍ଟ ହଉ କି ଭଲ ହଉ ଦେଖନ୍ତୁ ଜମି ଏବେ ଆପଣ ଜମି କାମ କରୁଛନ୍ତି ଆପଣଙ୍କ ଦେହ କେବେ ଅସୁସ୍ଥ ହଉଛି।
ହଁ ନିଶ୍ଚିତ ଭାବେ ଅସୁସ୍ଥ ହଉଛି ବେଶୀ କାମ କଲେ। ଆମର ପିଠି ଗୋଡ ହାତ ମୁଣ୍ଡ ଏମିତି ସବୁ ଦରଜ ହେଇଯାଉଛି।
ସିନା ଭାଇ ଦେଖନ୍ତୁ କିନ୍ତୁ କିଛି ଦିନ ଦରଜ ହବ ତାପରେ ସେଇଟାକୁ ଆମେ ଯେତେବେଳେ ହଁ ସବୁ ଟାଇମ ଯେତେବେଳେ ଆମେ ପରିଣତ କରିଦବା ତ ସେଇଟା ଆମର କଣ ନା ସେଇଟା ନୀତିଦିନିଆ ହେଲା ତ ସେଇଟାକୁ ଆମର କଷ୍ଟ ଜଣା ପଡିବନି ଦେଖନ୍ତୁ ଏବେ ଏବେ ଦେଖନ୍ତୁ ସହର ଅଞ୍ଚଳରେ ଯିବେ ସେମାନେ ବେଶୀ କିଛି କଷ୍ଟ କରିବେନି ଯିବେ ଯିଏ ଯାହା କାମରେ ଯାଉଛନ୍ତି କିନ୍ତୁ କଣ ଏମିତି ବିଲ ବାଡି କାମ ତ କରୁନାହାନ୍ତି ନା ତ ଦେଖନ୍ତୁ ଅଳ୍ପ ସମୟରେ ପ୍ରାଣ ତ୍ୟାଗ କରୁଛନ୍ତି ଆପଣ ତ ଜାଣିଥିବେ।
ଆମର ମଧ୍ୟ ଏବେ ଉଁ ବିଲ ରୁଆ କାମ ଚାଲିଛି ସେ। ମା ମାନେ ଯାଉଛନ୍ତି ବିଲ ରୋଇବା ପାଇଁ। ଆଉ ଉ ପୁରୁଷ ଲୋକ ଯେମିତିକି ବାପା ଆଉ ସାନ ଭାଇ ବଡ଼ ଭାଇ ଏମିତି ସମସ୍ତେ ଘରର ଆ ଯାଆନ୍ତି ହଳ କରିବା ପାଇଁ। ଜମି ପ୍ରସ୍ତୁତ କରିବା ପାଇଁ ଯାଆନ୍ତି ଏବଂ ପାଣି ଠିକ ଭାବରେ ଛାଡିବା ପାଇଁ ଯାଆନ୍ତି। ଯେମିତି କିି ଏ ବିଲ ରେ ଧାନ ର ରୋପଣ କାର୍ଯ୍ୟ ଠିକ ଭାବରେ ହେଇପାରିବ। ଆଉ ଭଲ ଫସଲ ଅମଳ ହେଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତି ଆପଣ ଏବେ କଣ ହଳ କାମ କରୁଛନ୍ତି? ହଳ ମାନେ ଚାଷ ଚାଷ କାର୍ଯ୍ୟ ଆରମ୍ଭ କଲେଣି?
ଟ ଆମର ତ ଏବେ ବର୍ଷା ଆରମ୍ଭ ହେଲା। ବୁଝିଲେ କି ମୁଁ। ବିଲ ବିଷୟରେ କିଛି ଏତେ କିଛି ଜାଣିନି କିନ୍ତୁ ଆମ ଘରେ ଯାହା କରୁଛନ୍ତି ଲୋକମାନଙ୍କ ଦ୍ଵାରା ଦେଖିଛି। ସେତିିକି କାମ ଶିଖଛି ଦେଖନ୍ତୁ ଅ ବର୍ଷା ଏବେ ଆରମ୍ଭ ହେଲା ତ ବିଲ ମାନଙ୍କର ତ ପାଣି ଏବେ ବହୁତ ମାତ୍ରାରେ ଥିବ। ହେଇଛି ବି ବହୁତ ମାତ୍ରାରେ ହେଇଛି କିନ୍ତୁ ଏବେ ହଳ କରିବେ। ଚାଷ କରିକି ଧାନ ଧୀରେ ଧୀରେ ଧୀରେ ଧୀରେ ଏବେ ସବୁ
ଆପଣଙ୍କର ଧାନ ବ୍ୟତୀତ ଆଉ କଣ କଣ ଚାଷ ହଉଛି?
ଆମରତ ଭାଇ ଧାନ ଚାଷ କରନ୍ତି ଆମର ଏଠି। ଆଉ ଆମର ଯିଏକି ଚଣା
ଚଣା ମାନେ କୋଉଟା ଏ ଯୋଉ ଶୋଳି ଚଣା ନା କୋଉଟା ବୁଟ ଚଣା?
ଜଣା ନାଇଁ ବୁଟ୍ ଚଣା ବି କରନ୍ତି କିନ୍ତୁ ଆମର ଏଠି ଯୋଉଟା କିି ଉ ଏ ଆମର ବିଲି ଚଣା କହନ୍ତି ବୁଝିଲେ କି ତାକୁ କରନ୍ତି।
କଳା କଳା ଚଣା।
ବଡ ବଡ ଏମିତି ବି ଯୋଉ ଆସୁଛି ବଡ ବଡ ଆପଣ ତ ଜାଣିଥିବେ?
ହ ମାନେ ଯୋଉ ତ ଏ ଯୋଉ କଣ କାବୁଲି ବୁଟ କହୁଛନ୍ତି ତା
ନାଇଁ କାବୁଲି ବୁଟ
ଆଛା ଆଉ ଜାଣିନି ବୋଧେ ମୁଁ ଭଲରେ।
ପଣା ହୁଏ ଆଉ
ଆଉ ଆପଣଙ୍କର ବାଡିରେ କିଛି ଲଗାନ୍ତିନି?
ନିଜ ପରିବାର ପାଇଁ ଏମିତି ଦେଖନ୍ତୁ। ବାହାର ଜିନିଛ ଖାଇବା ଟା? ତୁ ନିଜେ କରିକି ଖାଇବା ଟା ଭାଇ ବହୁତ ବଢିଆ ଆପଣ ତ ଜାଣିଛନ୍ତି?
ଶହେ ଗୁଣରେ ଭଲ କାରଣ ଆମେ ଘରେ ଚାଷ କଲେ। କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର କରିନଥାଉ। ଯେମିତି ସାର କୀଟନାଶକ
ବାହାର ଜିନିଷ ମେଡିସିନ ଏଗୁଡା ସବୁ ପକାନ୍ତି ଆପଣ ତ ଜାଣିଛନ୍ତି କିନ୍ତୁ ଦେଖନ୍ତୁ ନିଜେ କରିବା। ତ ଆମର ଗାଈ ଖତ।
ହଁ ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ୟ କରିବା ନା?
ସବୁ ତାର ହିସାବରେ ଆମେ
ଜୈବିକ ପ୍ରଣାଳୀ କୃଷି କାର୍ଯ୍ୟ କଲେ ସେଠିରୁ ଉ ଭଲ। ଅ ଖା ମାନେ ଭଲ ପ୍ରଭାବ ପଡିଥାଏ ଏବଂ ପରିବା ଗୁଡିକ ମଧ୍ୟ ଅ ହୃଷ୍ଟ ପୃ ହେଇ ଅମଳ ହେଇଥାଏ। ଏବଂ ଆମକୁ ଖାଇଲେ ବହୁତ ମିଠା ମିଠା ଲାଗେ। ଆଉ ଭଲ ପ୍ରଭାବ ଦେଇଥାଏ ଆଉ ଆଉ ଆପଣଙ୍କ ବାଡିରେ କଣ କଣ ଚାଷ ହେଇଛି?
ବାଇଗନ୍ ଆଉ ବିଲାତି।
ହଁ, ବାଇଗଣ ଆଉ କଣ?
ବିଲାତି।
ହଁ, ବିଲାତି। ଆଉ ଭୂମି ନ୍ଦୁରୁ ହେଇନି, କୁନ୍ଦୁରୁ।
କୁନ୍ଦୁରୁ ନାଇଁ ଆଜ୍ଞା, ସେଗୁଡା ଲଗା ହଉନି। ଆଉ ଦେଖନ୍ତୁ କାକୁଡି କରାହଉଛି ଆମର ଚାଷ।
ହଁ। ଆଉ ଜହ୍ନି, ଲାଉ, ଆଉ କଖାରୁ ଏଗୁଡାକ କରନ୍ତିନି ଚାଷ?
ଏଗୁଡା ସବୁ ଛୋଟ ଛୋଟ ଦ୍ରବ୍ୟ ସବୁ ଆଉ ତି ଉଡ଼ାଯାଏ, ଲଗାଯାଏ।
ଆଛା, ଆପଣଙ୍କ ପରିବାରର କେତେ ଜଣ ସଦସ୍ୟ ଅଛନ୍ତି ଆପଣ?
ସେ ଭିତୁରୁ ଯାଇନାହିଁ। କିନ୍ତୁ ଏଟା ଆମ ନିଜ ଘର ପାଇଁ, ଆଉ ପରିବାର ପାଇଁ ଆପଣ ତ ଜାଣିଛନ୍ତି, ନିଜ ପ
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କ ପର୍ ପରିବାରରେ କେତେ ଜଣ ସଦସ୍ୟ ପି? ଅଛନ୍ତି।
ଘର ସେଇ ଘର ତ ଫ୍ୟାମିଲି ଦେଖନ୍ତି ଘରେ, ପରିବାରରେ ବାବା, ମମି
ଆଛା, ଏତିକି ମାନ୍ ଏ ତିନି ଜଣ ଅଛନ୍ତି।
ଆଜ୍ଞାଜ୍ଞ୍।
ଆଚ୍ଛା, ତାହେଲେ ଆପଣ ବହୁତ ଖୁସି। ଏ ଜୀବନ ଯାପନ କରୁଥିବେ, ଆଉ ଉଁନ୍ କୌଣସି ଅସୁବିଧା ନଥିବ, ବୋଲି ମୁଁ ଭାବ୍ ଭାବୁଚି। ଜଗନ୍ନାଥ କୃପାରୁ ସମସ୍ତେ ସୁସ୍ଥରେ ଥିବେ। ଆଉ ଆଗକୁ ମଧ୍ୟ ସୁସ୍ଥରେ ରହିବେ। ଏବଂ ତାଙ୍କ ଡୋରି ଲାଗ୍ ଗିଲେ ପୁରୀକୁୁ ଯ ଦର୍ଶନ କରିବାପାଇଁ ନିଶ୍ଚୟ ଯିବେ।
କଷ୍ଟ କାହାକୁ ନାହିଁ, ଆଉ ଦୁଃଖ କହିଲେ, ଅଭାବବ ଅଭାବ, ଅ ଅଭାବ ଦିନିଷ ମଣିଷ ଜୀବନରେ ସମସ୍ତିକି ଲାଗି ରହିଛି। ସବୁ ବ୍ୟକ୍ତି କି ଲାଗି ରହିଛି। ଯେମିତି ଯେ ଆମ ଲକ୍ଷ୍ମୀ, କୁବେର୍
ହଁ।
ସେମାନଙ୍କୁ ଛାଡିକି, ଆଉ ବାକି ସମସ୍ତେ ଯେତିକି ଦୁନିଆରେ କି ଆମର ଯାହା ବି ହଉ ଲୁକମାନେ ସମେସ୍
ହଁ, ଏମିତିକି ଭଗବାନ ବି ଅଭାବରେ ପଡି ଯାଇଛନ୍ତି। ଏ ଯଉଁ ଯେତ୍ ଯେତେବେଳେ ଲକ୍ଷ୍ମୀ ସମୁଦ୍ରରେ ସମୁଦ୍ର ବା ଗର୍ଭକୁ ଚାଲିଗଲେ ସେତେବେଳେ ସମସ୍ତଙ୍କ ଅ ମୁ ସମସ୍ତ ତ ଦେବତା ଗଣ ମାନଙ୍କ ଠାରୁ ଲକ୍ଷ୍ମୀ। ଛାଡି ପଳେଇଲେ ଆଉ ସମସ୍ତେ ଲକ୍ଷ୍ମୀ ଛଡା ହେଇଗଲେ ସେମିତିଆ ଆଉ। ସମସ୍ତେ ଏ ଏଇ ଏଠାରେ ତ ଭଗବାନ ବି ଲଖ କ୍ଷ୍ମୀ ଛଡା ହେଇଯାଉଛନ୍ତି ଆମେ ତ ସାମାନ୍ୟ ମନ ମନୁଷ୍ୟ।
ଆଜ୍ଞା ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇଥିବାରୁ।
ଆଜ୍ଞା।
ଧନ୍ୟବାଦ ଭାଇ।
ହ। ହା ତେରେ ତେ ରେ ତେ ରି ଶା ତେ ରେ ତି ସାରିଷୀ।